ଆଉ କଣ କରୁଚୁ?
କାହିଁ ଏଇ ଏଇ ଦାଣ୍ଡରେ ବୁଲୁଥିଲି ପବନ ଟିକେ ଦଉଛି ଖରା ଦିନ।
ଓହୋ କିଛି ନାଇଁ ବ ସିକି ମୋବାଇଲ ଦେଖୁଥିଲି ଆଉ
ଓହୋ ହଁ ସେପଟେ ବର୍ଷା ଫର୍ଷା ଉଠେଇଛି ନା କଣ?
ନା ବର୍ଷା ଉଠେଇଥିଲା କାଇଁ ହେଲାନି ଝିପି ଝିପି ପକେଇ ଦେଇ ପଳେଇଚି ଓଦା କିଛି ଗରମ ଫରମ ହଉଛିି।
ଆମ ଏପଟେ ଜୋରଦାରିଆ ହଉଛି କଣ କରିବା ଚାଇଚାଇଁଆ ପାଗ କଣ ଥଣ୍ଡା କରି କାମ ହଛି
ଓ ହଁ
ଆଉ କଣ ଖିଆ ପିଇଆ କଣ?
ନା କଣ ଖିଆ ପିଆ ଖାଇନି କିଛି କଣ ଖାଇଆ ତୁ କଣ ଖାଇଛୁ?
ଆଉ କଣ ଖରା ବଲେ କଣ ଖାଇଥିଲୁ?
ଖରା ବେଳ କମ ପଖାଳ ଖାଇଥିଲି।ଆଉ ତୁ?
ସେଇ ପଖାଳ ଆ ହ ସକାଳେ
ଆଉ
ନାଁ ଗେମ୍ ଫେମ୍ ଟିକେ ଖେଳା ଖେଳି ଚାଲିଛି ଆଉ। ନା କଣ କରମି ଆଉ କଲେଜ ଫଲେଜ୍ ସି ଯିବା ନା ବସିକି ଟିକେ ମୋବାଇଲ ଟି ପିଆ କଥା ଗେମ୍ ଫେମ୍ ଟିକେ ଖେଳାଉଛି।
କି ଗେମ୍?
ଏଇ ବିଜ ଖେଳୁଛି ଆଉ।
ଓହୋ ବିଜଭାଇ ର କଣ କେମିତି କଣ ଖେଳ ଏଇଟା କହନି। କିଛି ଧନ କଣ ଏଗୁଡା କଣ ଅଛି। କେମିତି କଣ ଖେଳନ୍ତିି? ଏକ୍ସପ୍ଲେନ୍ କରନୁ।
କଣ ତୁ ଜାଣନୁ?
ନା ମୁ ଏତେ ଭଲ କି ଜାଣିନି।
କିଛି ନହିଁ ଖାଲି ଲଗ୍ ଇନୀ କରିବୁ ଫେସବୁକ୍ ଗୁଗୁଲରେ ସାଇନ ଇନ୍ କରିକି ଗେମ୍ ଭିତରକୁ ଯିବୁ ଲବେ ଛିଡ଼ା ହବୁ ତଳେ ଗୋଟେ ଷ୍ଟାର୍ଟ ବଟ୍ ଦୋକାନ ଦଉଥୁ ତୋର ଯୋଉ ମ୍ୟାପ ରେ ଖେଳିବାର ଅଛି ଖେଳିବୁ। ଟିଡିମ କଳିବ କି ଲିିବିଲି କଳିବ କିଙ୍ଗ ଖେଳିବୁ କି ରାଙ୍ଗ୍ ଖେଳିବୁ ତୁ ଯାହା ଖେଳୁଚୁ ଖେଳେ। ଷ୍ଟାର୍ଟ ମାରି ଏ ଯାଇ ତ ଇଏ ଫ୍ରେଣ୍ଡ୍ ଥିବେ କି ଫ୍ରେଣ୍ଡ୍ ବନେଇବୁ ନହେଲେ। ଖାଲି ଷ୍ଟାର୍ଟ ମାରିକି-ଇ-ଇ-ଇ ଯିବୁ ତାପରେ-ଏ-ଏ-ଏ ଲବି ପଡ଼ିବ କେତେ ମିନିଟ୍ ର-ଅ-ଅ-ଅ କେତେ ସେକେଣ୍ଡର ତା ବି ପଢି ସାରିଲା ପରେ ମା ତାପରେ ଯିବୁ ମେନ୍ ଗ୍ରାଉଣ୍ଡ୍ କୁ ଯିବୁ ଆ ଆଣିବୁ।ଆଉ ଏମିତି-ଇ-ଇ ଟିକେ ଗନ୍ ଫନ୍ ଲୁଟ୍ ତୁ କରିବୁ ମେଡିକେଟ ଲୁଟିବୁ। ହୁମ ହଁ
ତୁ କ କେତେଥର ଚିକ୍
ନାଇଁ ଆଜି ଗୋଟିଏ ହେଇଛି, ନ ହେଲେ ପୁଣି ଗୋଟିଏ କିଲେ ଆ ଖେଳ ପାର ନା ଆମେ ନୂଆ ନୂଆ ଖେଳ ଆ ନ ଉନୁ ମୁଁ ଗୋଟେ ଭାଇ ସାଙ୍ଗେ
ନାମ କଣ କି କି ଖେଳଛ ସବୁ
ଇଏ ସାଙ୍ଗଟେ ଖଉଛି ଆଉ ଗୋଟେ ଭାଇଟେ ଖଉଛି, ଆଉ ବେଳେ ବେଳେ ଅଫ ଭଲ ଲାଗି ଆସିିକି ଖେଳୁଛନ୍ତି ଆଉ
ଉୁଁ ହୁଁ ଆଉ ଚାଲିଚଛି ତାହେଲେ ଆଉ ରଜ ପାାଗ ଆଉ ରଜ ଖବର କଣ ରଜରେ କଣ ହବ କଣ
ଆଁ ନା ରଜ ପାଇଁ ଲ କିଛି ନାଇଁ କଣ କିଣାକି ହେଇନି କଣ ଆସି ଆ ତାର ହେଲେଣି ଦେଖିବା କଣ କିଣ କରିବା ଆଉ ତୁ କିଣା ଦିନ କର
ନା କାଇଁ କଣ କିଣାକ କିଛି ନହଁ ପ୍ନ୍ ପରେ ଯିବା କଣ ବୁଲାବୁଲି ପ୍ଲାନ୍ କଣ
ନା ଦେଖିବା ସେ ରଜ ଦିନ ଦେଖା ହଉ ତମେ ତ ବୁଲାବୁଲି କରୁଛ ଆଉ
ହ ହ ହଁ କଣ ଆଉ ବୟସ ଅଛି ରଜରେ ବୁଲିବୁ ଏଇ ବୁଲ ବୁନ ଏଇ ଘରେ ଆଉ କୁଆଡେ ଯୁ ଘରରୁ ବାହାରି ବାହାରିବୁ ଦିବାର ମୁହଁ ନହେଲେ ଏ ଦାନ୍ତ ଆଉ କୁଆଡେ ଯିବୁ
ଓ ଶଆ ପଢ଼ା ପଢ କିଛି ନାହିଁ କଲେଜ ତବ ବନ୍ଦ ଅଛି,
କଲେଜ ତ କନ୍ତ ଖୋୋଇ ଯାହା ଦେଖା ହବ ଆଉ ରୋଷେଇବାସ କଣ
ନା ନିୟ ଆ ସେ ମୁ ଭଲ ଭ ବ ହଲଲ ରହିଲ ଭଲ
ଓ ହ ଯ ଭଲ ଆଉ ତମର ଏଜାମ ଏଜାମ ସବନ ନା
ହଁ ଫାଷ୍ଟ ଇରରେ ମୁଁ ଅଛି ଫା ହବ ରଜା କଲେ ହବ ସେଠ କଲେବ ତତରା ଆଉ। ଫ୍ୟାନ ବନ୍ଦ। ଶୁବୁନି ବେ।
ହ୍ୟାଲୋ।
ହଁ ନା ନା ପଢାପଢି ନାହିଁ। ସେ ହଉ ଯିବ ନା। ତୋ ନେଟୱାର୍କ ସ୍ଲୋ ହଉଛି।
ବର୍ଷା ହଁବା ବର୍ଷା ପାଗ ଟ ଯ ରହୁଛି ନା ସେ ଘଡଘଡି ଘଡଘଡି ଘଡଘଡି ହଉଛି। ଘଡ ଘଡ ଘଡ ଘଡ ଘଡ଼ ଘଡ଼ ଚାଲିଛି। ଲେ ଆସିବେ ହବ ସେଇଆ ଟିକେ ଆଉ କଣ କରିବା।
ଆଉ।
ଏୟା ଚାଲିଛି ଆଉ। କଣ କରିବା ବର୍ଷା ପାଗ କୁଆଡେ ଗୋଟେ ଯାଇ ହଉନି କିଛି କରିହଉନି ଗରମ ସିଆଡେ ହଉଛି ନା। ଓହୋ ଗୁଡୁ ଗୁଡି ଟା ଟିକେ ଅଧିକ ହଉଥିବ। ଏଇ ଦି ତିନି ଦିନ ହବ ଚାରି ପାଞ୍ଚ ଦିନ ଟିକେ ଅ ଧିକ ଗୁଳୁଗୁଳି ହଉଛି। ଖରା କମ ଗୁଳୁଗୁଳି ଅଧିକା।
ହଁ ମୁଁ ଗୋଟେ ମନ ହାର୍ଟ ଟାକୁ ଦେଇଦଉଛି ନେ ଟିକେ। ନାଇଟିଆଇ ଯିବିନି ଟିକ କଣ କଥା ହେବି।
କଣ ଆଉ ଖବର ଆଜି ରାତିରେ କଣ ଆଇଟମ୍ କଣ ପ୍ଲାନ କଣ?
ନାଁ ସୋମବାରେ କଣ ଆଇଁଷ। ଦେଡଲ ଭଜା ଭଜା କ ହୁଁ।
ଲି ବାର ଆଉ।
ହଁ।
ବୋଲି ବାର ଆଜି ନାହିଁ।
ବାର ଥିଲେ କଣ ଟିକେ ଖିଆପିଆ ଟିକେ ହେଇଥାନ୍ତା।
କ୍ରିକେଟ ଏବେ ଖେଳ ହୋଉନିକି।
ନାଇଁ। ଏଇନା ବନ୍ଦ। ମ ଆ ବୁବୁଲୁ। ବରା ବରା ଦିଟା ଆଣିବୁ ତା ପାଇଁ।
ହୁଁ କଉଥି ପାଇଁ? ଏଇ ଖରାପ
ହଁ ହଁ ହଁ ତୁ ଡାଉଁଲୋଡ କରିବୁ ଆଉ ସେ କହିଦେନି ବିଜେ ମ ଏଟା ଟାଣ କରିଦଉ ଚଳିବା ଆଉ ହୁଁ।
ହେଲା ଖେଳିବା ଆଉ ଦିନରେ ବସି କଣ ହଉଛି କିଛି ତ କାମ ଧନ୍ଦା ନାହିଁ ଖରା ଗରମ ହଉଛି ଘର ତ ବାହାରିବାର ନାହିଁ ଖେଳିବା ଆଉ
ଆ କେ ଏତେ କଣ ଏମତି ପଢଡୁଛି।
ଦେଢ ଯିବି ଘଣ୍ଟାରେ ପଢୁଛି ଆଉ
ଦେଢ ଯିବି ଏମ ବି ଆଉ ନୁହ ଆ ଏତେ ଅଧିକ?
ଦେଢ ଯିବ ପରେ ତା ଆମେ ଆଫିଆ ବି ସବୁ ଡାଉଁଲୋଡ଼ ହେଇକି ହେଇଯିବ ଦଶ ଆଠ ଦଶ ଯିବ ବଳିଆ ଆଉ
ଓହୋ ଏଇ ତା ମାନେ ଦଶ ଯିପି ପରେ ତେ ମୋବାଇଲ ସପୋର୍ଟ କରିବା ନା ଯୋଉ ଆମର ମୋ ବୁଢା ଫୋନ୍ ଏଥିରେ କଣ ଚାଲିବ?
ହଁ କରିବା ଦେଖିଆ ଦେଖିଆ ଆଉ କଣ କରିବା ଏ ଚାଲିଛି ସଂସ୍ଥା ଚାଲୁଛି ସେପଟେ ତମର ଖେଳଫେଳ ତ ହଉନି ନୁହଁ କିଛି? ଆଉ ଗାଁ ପିଲା ସବୁ ଅଛନ୍ତି ନା ଭଲ ନା ସବୁ ବାହାର କୁ ପ ଦେଖିଆ ତାକୁ ଗାଁରେ ରଉନା
ହଁ
ହୁଁ ଆଉ ଗଣେଶ ପୂଜା ପାଇଁ ପ୍ଲାନ୍ କଣ ଏଥରକ ଗଣେଶ ପୂଜା ଏକା ଅଛି ନା ଗଣେଶ ପୂଜା ସରସ୍ଵତୀ
ହୁଁ ଜୁଲାଇରେ ନା କଣ ବା
ହୁଁ
ଓ ଯା ଭଲ ଆଉ
ହଁ ଆମ ଏପଟେ ହୁଏ। ଆଡୁ ହୁ ଏ ଗୋଟେ ରଥରେ ସବୁ କରିଦିଅନ୍ତି ଆଉ ହୁଁଁଜଗନ୍ନାଥ ବଳଭଦ୍ର ସୁଭଦ୍ରା ଗୋଟେ ରାସ୍ତା ରେ ଚଢେଇ ଦିଅନ୍ତି ନେଇ ଆସନ୍ତି ତାହି ଛୋଟ ଇଏ ହୁଏ ଆଉ ଭଲ ହୁଏ ତଥାପି।
ଆଁ ଚାଲ ଚାରିଆ ଏ ତରିକା ଆ ଯେହେତୁ ଯିବା ପୁରୀ
ପୁରୀ ପୁରୀ ପା ଏଇ ଯାଇକି ଆସିଥିଲି ଆଉ।
ନା ନା ରଥ ଯା ତେଣୁ ଯାଆନ୍ତେ ବଢିଆ ହୁଅନ୍ତା ଜଗନ୍ନାଥଙ୍କୁ ବାହାରୁ ଦେଖନ୍ତେ। ରଥରେ ଦେଖନ୍ତେ।
ଭିଡ଼ ଟିକେ ଅଧିକ ରହିବ କଣ କରିବା।
ଭାଇ ଆସିନି?
ଏଇଆ ଆଉ କଣ। ଦେଖିବା ହଁ ଏଇ ଦେଖିଆ ଯଦି ହବ ଯିବା ଆଉ କଣ। ପୁରୀ ଡୋରି ଲାଗିଲେ ଯିବାନା ଆଉ ଜଗା ପା ଖକୁ
ଆ ନିଜ କୁ
ଦେଖିବା କେବେ ଡୋରି ଲାଗୁଛି ଆଉ ହଁ ଖରା ଗରମ ଯୋଉ ଭଳିଆ ହଉଛି
ଉପର ସାଇଜ ହୁଁ ଦେଖିଆ ଟି ମନେ ପ୍ଲାଏ କାମ ଆଉ କଣ କହୁଛୁ ଆଉ
କଣ କରିବା ଦେଖିଆ ଆଉ ଦେଖିଆ ଖରା କମୁ ଆଉ ଖରା ନ କମିଲା ଯାଏ କଣ କିଛି କରି ହବ।
ହଁ ଏଇଟା ତିଜି ଲାଗିବ ଏଇଟା ବେଡ ହେଇକି ସିଲିଂ ହଉଛି। ଏଇ ଭଳିଆ ହବ।
ଆଉ ପାଞ୍ଚାଇ କଣ କ ଦେଖିଆ କଣ କରିଆ ଆଉ।
ଆଁ ହ ସ
ଏଇଆ ଆଉ କଣ କହିବି। ଚାଲୁ ସଂସ୍ଥା ଯାହା ଚାଲୁଛି ଆଉ ତମର କଣ ମନ୍ଦିର ଗୋଟେ ହଉଥିଲା କଣ ହେଲା କେତେବାଟ ଗଲାଣି?
ଆଉ ମନ୍ଦିର ଉଁ ଯୋଉ ମୁଣ୍ଡି ମରା ସରିଚି ଖାଲି ଇଏ ହବ ପ୍ରତିଷ୍ଠା ହବ ଆଉ।
ଓହୋ।
ଉଁ ପ୍ରତିଷ୍ଠା ହେଇକି ଭୋଜିପଜି ହବ ଆଉ। ଏଇତ କଥା ଆଉ କଣ?
ଶାଣ୍ଡୁସ। ଚାଲୁଛି ଚାଲୁ।